ହାଲୋ ହ୍ୟାଲୋ।
ହଁ କୁହ?
କଣ କରୁଛନ୍ତି?
ଏଇ ଶାଗ ବାଛୁଛି ଆଉ।
କି ଶାଗ?
ସୁନୁସୁନିଆ ଶାଗ ଯୋଉଟା ଏଇ ଯୋଉ ପୋଖରୀରେ ହୁଏ। ହଁ ସେଇଆକୁ ବାଛୁଛି ଆଉ।
ତମର କଣ ପୋଖରୀରୁୁ ତୋଳିକି ଆଣିଲ?
ନାଇଁ ଏ ଘର ପାଖରେ ଜଣେ ସିଏ ତୋଳିକି ଦେଇଥିଲେ।
ହୁଁ ସେ ଶାଗ ଟା ପୁରା ଟେଷ୍ଟି ଲାଗେ ନୁହଁ?
ହଁ ପୁରା ମାଛ ପରିିକିଆ ଲାଗେ ଖାଲି ର ଧୋଇକି ଟିକେ ରସୁଣ ସୋରିଷ ପକେଇକି ଛୁଙ୍କ ଟା ମାରିକି ରାନ୍ଧିବ ଦବ ତ ବଢିଆ ଲାଗିବ।
ସେଟା ଭଜା ହୁଏ ନା ରନ୍ଧା କଣ ହୁଏ ଯେ ହଁ। ସେଇଟା ପଖାଳ ସହିତ ଖାଇବାକୁ ପୁରା ଟେଷ୍ଟି ଲାଗେ।
ହଁ।
ଆଉ ଟିକେ ପଖାଳରେ ତେଲ ଆଉ ଲଙ୍କା ଆଉ ଭୃସଙ୍ଗ ପତ୍ର ରେ ଛୁଙ୍କ ଦେଇ ଦବ
ହଁ ଆଉ ନହେଲେ ତେଲ ବି ନ ପକେଇକି ଯଦି ପଖାଳ ରେ ତମେ ପୁଦିନା ପତ୍ର କି ଯୋଉ ପୁଦିନା ପତ୍ର ଟିକେ ରସୁଣ ଟିକେ ଦଳିକି କି ଲଙ୍କା ଟିକେ ଦଳିକି ଖାଇବୁ ବହୁତ୍ ଟେଷ୍ଟି ଲାଗିବ।
ହୁଁ ଆଉ ଟିକେ ଲେମ୍ପୁ ଚେପୁଡି ଦବ ନୁହଁ?
ହଁ ମୁଁ ସେ ପଖାଳ ଟା ପୁରା ଉଠିଯିବ ଗରମ କୁ ପଖାଳ ଛଡା ଆଉ।
ହଉ କିଛିି ବି ଦରକାରେ ନାହିଁ ପଖାଳ ହେଲେ ପୁରା ହେଲା।
ହଁ ଆଉ କୁଆଡେ ସବୁ ବୁଲିବାକୁ ଯାଇଛ?
ବୁଲିବାକୁ ଆମେ ରିସେଣ୍ଟଲି ପୁରୀ ଯାଇଥିଲୁ ଆସିଲୁ ହଁ। ପୁରୀ ବି ସେ ବହୁତ୍ ଗରମ ହଉଛି ଯେ ବୁଲାବୁଲି ତ ଠିକ୍ ସେ ହଉନି। ସନ୍ଧ୍ୟାବେଳ ଟାଇମ୍ ରେ ପଳେଇଥିଲି ବୋଲି ଟିକେ ବୁଲିହେଲା ଠିକ୍ ସେ।
ହଁ ଆଉ କୁଆଡେ ସବୁ ଯାଇଛ?
ଆଉ କୁଆଡେ ତ ଯାଇନୁ ସେମିତି ଖାଲି ଯାହା ରିସେଣ୍ଟ ପୁରୀ ଯାଇଥିଲୁ। ଆଉ କୁଆଡେ ଆଉ କୁଆଡେ ଘଟଗାଁ ଯାଇଥିଲୁ ବାସ ସେତିକି ଆଉ କୁଆଡେ ଯାଇନୁ।
ଆ ଦିଗା ଫିକା ଯାଇନ।
ହଁ ଦିଘା ନେକ୍ର ଯାଇଥିଲୁ। ଟିକେ ବର୍ଷା ଟାଇମ ରେ ଶିଳ୍ପୀ କିଛି ନାହିଁ ଏମିତି ଖାଲି ମନ୍ଦିର ଅଛି ଜଗନ୍ନାଥ ଘର ମନ୍ଦିର ବଢ଼ିଆ ସୁନ୍ଦର ହେଇଛି ସେଠି ଆଉ ସମୁଦ୍ର ଅବିକା ଅଛି ସମୁଦ୍ର ବି ପୁରୀ ବିଚ୍ ଭ ସି ବିଚ୍ ଭଳିଆ ହଁ ସେମତି ଏଇଖୁଣା ପଥରରେ ସେଠି କିଛି ହୁଁ ହଁ ସେଟା ବି ସେମିତି ବଡୁଛି କିନ୍ତୁି ସେମିତି ଗାଧି ଯେମତି ପୁରୀରେ ଗାଧୋଇବା ପାଇଁ ସେଠି ସେମିତି କିଛି ନାହିଁ ସୁବିଧା ସେଠିକି ପୁରା ମଦଭଦ ପିଇକି ଲୋକମାନେ ଇଏ ହୁଅନ୍ତି।
ଓହୋ ଆଉ କଣ କରୁଛନ୍ତି?
ଏଇ ଖାଇକି ବସିଛି ଆଉ।
କଣ ଖାଇଲେ?
ରୁଟି, ମଟର ତରକାରୀ
ମଟର ତରକାରୀ କିଏ ତମ ଘରେ ବନେଇଥିଲେ, ନା ତମେ ବନେଇଥିଲ?
ନାଇଁ ଘରେ ବନେଇଥିଲେ, ମା ବନେଇଥିଲେ।
ଓହୋ କେମିତି ବନେଇଥିଲେ?
ମଟର କୁ ରାତିରୁ ସେ ରଖିଦେଇଥିଲେ ଭେଦେଇ କି, ତାପରେ ସକାଳେ ପ୍ରେସର କୁକରରେ ଦିଟା ସିଟି ମାରିକି ସିଝେଇ ଦେଲେ, ହେଲା। ତାପରେ ଟିକେ ତେଲ ପିଆଜ, ରସୁଣ, ଅଦା ଛେଚି ଦେଇକି ଦେଇକି ଫୁଟେଇଦେଲେ ଆଉ। ନର୍ମାଲ ଯେମିତି ହୁଏ।
ଆଉ ତମେ କି ଫୋନ ଆଣିଛ?
ହୁଁ ହୁଁ ରିସେଣ୍ଟ ଗୋଟେ ନୂଆ ଫୋନ ଆଣିଛି ଭିବୋ ର ୱାଇ ଫିଫ୍ଟୀ ୱାନ୍।
ଉ ତାର ସବୁ ଫିଚର୍ସ କଣ?
ଫିଚର୍ସ ସବୁ ଠିକଠାକ୍ ବ୍ୟାଟେରୀ ସାତ ହଜାର ଦୁଇଶହ ଆଉ-ଉ-ଉ ଆଉ କଣ? ହଁ କ୍ୟାମେରା ବି ଭଲ ଅଛି। ଫି କି ଏମତି ନା, ଏମିତି କଣ ଅଛି? ମୁଁ ଠିକ୍ ସେ ବି ଦେଖିନି, ଭଲ ଅଛି ସବୁ।
ଓହୋ, ତମେ କି ନୂଆ ଫୋନ୍‌ରେ ଫଟୋ-ଫଟୋ ଉଠେଇଲଣି ନା?
ନାଇଁ ଏବେ ଆଣିଛି ଦି ଦିନ ହବ ନା ଫଟୋ ଫଟୋ କିଛି ଉଠେଇନି। ସବୁ ଡାଟା ଏ ସେ ଆର ଫୋନ ରୁ ପୁରୁଣା ଫୋନ କୁ ଇଏ କରିଥିଲି, ଟ୍ରାନ୍ସଫର କରିଥିଲି। ସେ ସବୁ ସରିଲା ସବୁ ଠିକଠାକ୍ ଅଛି ତ ହଁ ସବୁ କଂପ୍ଲିଟ୍। ଫଟୋ ଫଟୋ ସବୁ ଟ୍ରାନ୍ସଫର୍ କରିଦେଇଛି ଏଠିକି।
ଓହୋ କିଛି ଡିଲିଟ୍ ଫିଲିଟ୍ ହେଇନି।
ନା କିଛି ଡିଲିଟ ହେଇନି ସବୁ ଠିକଠାକ୍ ଅଛି। ଖାଲି ହ୍ଵାଟସଆପ ଚାଟ୍ ଗୁଡ଼ା ସବୁ କଟିଯାଇଛି। ବ୍ୟାକପ୍ ହଉଛି ବେକପରେ ଆସିବକି ନାହିଁ କେଜାଣି। ଠିକ୍ ନାଇଁ।
ବ୍ୟାକ୍ଅପ୍ ସରିନି କି?
ନା ମେକପ ତ ବନ୍ଦ ହେଇଯାଉଛି ମଝିରେ ମଝିରେ ପୁଣି ହଉଛି ଏମତି। ଏମିତି କ ହେଇପାରିବ କି?
ନା ତାହାଲେ ଗୋଟେ କାମ କରୁନ ଏକାଥରେ ସବୁ ଡିଲିଟ୍ କରିଦିଅ ଚାଟ୍ ଫାଟ ଆଉ ଚାଟ୍ ଫାଟ କଣ ହବ।
ହଁ ଚାଟ୍ ସେ ସେ ଫୋନରେ ଆମ ପୁରୁଣା ଫୋନ ସବୁ ରିଷ୍ଟାର୍ଡ ମାରିଦେଇଛି ଏ ଫୋନରେ ଖାଲି ପ୍ୟାକପ ଟା ଅଛି। ଯଦି ହେଲା-ହେଲା, ନହେଲେ ନାହିଁ, କିଛି ପ୍ରୋବ୍ଲେମ ନାହିଁ ସେମିତି ନହଲେ ଆଉ ସବୁ ପଳେଇଆସିଛି, ଫଟ-ଫଟ।
ଯା, ଫଟୋ-ଫଟୋ ତ ଆସୁଛି, ଆଉ କଣ ଦରକାର?
ହୁଁ, ଖାଲି ମେନ୍‌ ହିଁ ଫଟୋ ଦରକାର।
ହଁ, ଆଉ ତମେ ସବୁ କେତେ ପୋଜ୍ ଜାଣିଛ ଫଟୋ ଉଠେଇବାରେ?
ପୋଜ୍ କଣ? ଉଠେଇଲା ବେଳେ ଯାହା ଯେମିତି ଆସେ ଉଠେଇଦିଏ ଆଉ ଅଲଗା ଟାଇମ୍ ରେ ସବୁବେଳେ ମନେ ପଡ଼ୁଥିବ, ଉଠେଇବା ଟାଇମ୍ ରେ କେମିତି ଦେବେ, କେମିତି ପୋଜ୍ କରିବେ, କେମିତି ଫଟୋ ଉଠେଇବେ, ସେତେବେଳେ କିଛି ମନେ ପଡ଼େନି। ତମକୁ ଆସେ ନା?
ମତେ ସେମିତି କିଛି ଆସେନା। ମତେ ଯିଏ ଯାହା କୁହେ, ମୁଁ ସେଇୟା କରେ ଆଉ।
ଉ, ହୁଁ। ତମେ ବି ତ ଫଟୋ ବଢ଼ିଆ ବଢ଼ିଆ ଉଠାଅ ନା?
ହୁଁ, ତମେ କୋଉଠି ଦେଖିଲ ମତେ? ତମେ ତ ମତେ ଚିହ୍ନିନ? ଦେଖିଲ କେମିତି?
ଏମିତି ଗୋଟେ ଫଟୋ କଉଥରେ ଆସିଥିଲା, ଆପଣ ଅ ସେଣ୍ଡ କରିଥିଲେ, ମୁଁ ଦେଖିଥିଲି।
ଓହୋ, ଆଉ ଆପଣଙ୍କ ଦେହ-ପା ଠିକ୍ ଠାକ୍ ଅଛି?
ଦେହ-ପା ଠିକ୍ ଠାକ୍ ଅଛି ଯେ, କିନ୍ତୁ ଟିକେ ଅସୁସ୍ଥ ବି ଅଛି। ଗୋଡ-ଫୋଡ ବିନ୍ଧୁଛି ଜୋରେ।
ଓହୋ, ଆଉ ଘରେ ସମସ୍ତେ କଣ କରୁଛନ୍ତି?
ଘରେ ସମସ୍ତେ କିଏ ପରିବା କାଟୁଛନ୍ତି, ରୋଷେଇ କରିବେ ନା, ସେଥିଲାଗି।
ଓହୋ।
ମା ସେ ଆ ଆମ୍ବସରା ଆମର ଆମ୍ବ ଟିକେ ଆସିଥିଲା ତ ସେ ସେ ଆମ୍ବସରା କରିବା ପାଇଁ ସବୁ ଇଏ କରୁଛନ୍ତି ଆମ୍ବ ଗୁଡାକ
ଓହୋ ନାଇଁ ମୋ ଫୋନ ଟା କାଲି କଣ ହେଲା କେଜାଣି ତା ଏଇ ଡ଼ିସପ୍ଲେ ଡିସପ୍ଲେ ସରି କାଚ ଟା ଫାଟିଗଲା ତ ସେମିତି ପଡିନି ଖାଲି ଏମିତି କଣ ଫାଟିଗଲା ତାର ବୋଧେ ଏୟାର ପଶି ଯାଇଥିଲା। ମୁଁ ଜାଣିନଥିଲି ଫୋନ୍ ଟା ଦାନ୍ତରେ କାମୁଡିକି ମୁୁହଲେ ଦେଖିବା ଭାଙ୍ଗୁଚି ନା ନାଇଁ କାଚ ମୁଁ ଦାନ୍ତରେ କାମୁଡି ଦେଇଥିଲି।
ତମେ ଏତେ ବାହାଦୁର ଯେ ଫୋନ କୁ ଦାନ୍ତରେ କାମୁଡୁଛ ଦେଖୁଛ।
କାମୁ ଦେଇଥିଲେ ଦେଖିଲା ବେଳକୁ ସେ ଟିକେ ତଳ ଆଡୁ ଟିକେ କାଚ ଟା ଫାଟି ଯାଇଥିଲା ଦାନ୍ତ ଟା ପଶିଯାଇଥିଲା ତା ଭିତରେ ଆ ଫାଟି ଯାଇଥିଲା ତା ତାପରେଉ ମୁଁ କାଲି ଦେଖିଲା ବେଳକୁ ଫୋନ ମଝିରେ ଗୋଟେ ଗାର ପଡିୁଛି ମୁଁହାଲି ଡିସପ୍ଲେ ଫସ୍ କଣ ହେଲା ନା କଣ ଦେଖିଲା ବେଳକୁ ନାଇଁ ନାଇଁ ଡିସ୍ପ୍ଲେ କିଛିନ ଖାଲି ସେ କାଚ ଟା ଫାଟି ଯାଇଛି ନା ଏୟାର ପଶିକି ବୋଧେ ଫାଟି ଯାଇଛି ନା କଣ।
ସେୟା ହେଇଥିବ ତମେ ତ କାଠସଦି କରିଛ ଦାନ୍ତରେ କାମୁଡିକି
ହଁ ମୁଁ ହୁଏକି କାରସାଦୀ ମୁଁ ଏମିତି ଧରିଥିବି ଧରିଥିବି ଦାନ୍ତରେ କାମୁଡି ଦେବି ଧରିଥିବି ଧରିଥିବି ତ ଦେଖିବା ଫାଟୁଚି ନା କହିକି କାଚ ଉଠେଇଦେବି।
ତୁମର ତୁମର ଏତେ ବାର୍ସବଧା ହେଲେ ଆଉ
ଆଉ ତାହେଲେ ତମର ହଁ କୁହ।
ତମେ କଣ ଖାଇଥିଲ?
ମୁଁ ଖାଇଥିଲି ସାଲାଡ଼ ଟିକେ ଖାଇଥିଲି ସାଲାଡ। ଆ ତମର ଆଜି ଖରା ତମେ ଆଜି ଖରା ବେଳେ କଣ ଖାଇବ?
କଣ କହିଲ?
ମୁଁ କହିଲି ଯେ ତମେ ଆଜି ଖରା ବେଳେ କଣ ଖାଇବ?
ଖରା ବେଳେ ଭାତ ଖାଇବା ଆଜି ପଖାଳ ନାହିଁ ନା ପଖାଳ ଖାଇବିନି। ଭାତ ଡାଲି ଆଉ କଣ ଘରେ କରିଛନ୍ତି ଛୁଇଁ ଆଳୁ ହଁ ତରକାରୀ ଆଉ ଶାଗ ଭଜା ଆଉ ଲାଉ ଖଟା ଆଉ ଗୋଟେ କଣ କରିବେ। ଏ ସବୁ ତମର ଆଜି ରୋଷେଇ କଣ?
ଆମର ଏପର୍ଯ୍ୟନ୍ତ ରୋଷେଇ ଷ୍ଟାର୍ଟ ହେଇନି ମୁଁ ତ ଶାଗ ବାଛୁଛି ଦେଖିବା ସେଇ ଶାଗ ଯ ଏଇ କରିବେ ସେ ଶାଗ ଭଜା ମେ ବି କରି ବୋଧେ କରିପାରନ୍ତି। ଆଉ ଆଉ କଣ କରିବି ଆଉ।
ଓହୋ ତମର ଟିକେ ଲେଟରେ ଖାଆନ୍ତି ବୋଧେ।
ହଁ ଆମର ବହୁତ ଲେଟରେ ଖାଆନ୍ତି ସେ ତମର କେତେବେଳେ ଖାଆନ୍ତି।
ଆମର ସେଇ ଦିଟା ଭିତରେ ଆଉ। ସମସ୍ତେ ଆସିଲେ। ସବୁ ଦୋକାନ କିଏ କୋଉଠୁ ଆସିଲେ ସବୁ ଖାଆନ୍ତି ବାପା ହେରିକା ଆଉ
ଓ ହୋ ତମ ମାନେ ଷ୍ଟାର୍ଟ ହୁଏ କେତେବେଳେ ଖାଇବା।
ମୋର ଗୋଟେ ନା ସାଢେ ଗୋଟେ ଗୋଟେ ପଇଁଚାଳିଶ ଏମିତି ରେ ଷ୍ଟାର୍ଟ ହୁଏ।
ଓହୋ ଆଉ ଚାରିଟା ବେଳେ ଆଜି କଣ କରିବେ?
ଚାରିଟା ବେଳେ କୁଆଡେ ଦେଖିଆ ବୁଲିବାକୁ ଟିକେ ଯଦି ଯିବା ମାର୍କେଟ ଆଡେ ଯିବା। କିଦୁ ବର୍ଷା ନ ହୁଏ କି ଗରମ ଯଦି କମିଥାଏ।
ଓହୋ।
ହଉ ତମେ ପାାର୍ଲର ଯାଇସାଇଲାଣି ନା ଯାଇନ।
ନା ପାର୍ଲର ଏଇନା ତ ଯିବିନି ରଜ ଆସୁ ଆଉ ତ ଅଳ୍ ଅଳ୍ପ ଦିନ ରହିଲା। ଯାଉ ଚାରି ପାଞ୍ଚ ଦିନ ଯିବି ଆଉ ତମେ ଗଲଣି ନା କଣ?
ଆଜ୍ଞା।
ତମେ ଗଲଣି।
ନାଇଁ ଯାଇନି ଏକାଥେରେ ରଜ ଟାଇମି ରେ ଯିବା ରଜ ତ ଆସୁଛି ନା ଏବେ ପୁଣି ଯିବା ପୁଣି ରଜରେ ଯିବା ନା। ଏକାଥରେ ଯିବା।
ହଁ ଆଉ ତମେ ପାର୍ଲରରେ କଣ କରିବ।
ଆ ଏଭ ସେ ଟିକେ କ୍ଲିନ ଅଫ ଟିକେ ତମେ
ଓହୋ ଆଉ ତମେ ୱାକ୍ସିଂ କରିବ।
କଣ କହିଲ।
ୱାକ୍ସିଂ ତମେ କରିବ।
ୱାକ୍ସିଂ ନା ନା ମୁଁ କରିବିନି ତମେ କରିବ କି?
ନା ଦେଖିବା ମୁଁ ଯାଏ ପାର୍ଲର ଦେଖିବା କଣ ହଉଛି ଯେତେ ମୁଣ୍ଡକୁ କୋଉଟା ଉଠୁଛି ଆଉ।
ହୁଁ ଗଲେ ଯାହା ଇଚ୍ଛା ହବ ସେୟା କରିବା ଆଉ।
ହଁ। ଭାବୁଛି କରିବିନି ବୋଲି ଆଇବ୍ରୋ ସେପ କରିକି କ୍ଲିନଅପ ଯଦି ହବ ଭାବୁଛି କରିବି।
ହୁଁ।
ଦେଖିବା ପୁଣି ଇଚ୍ଛା ହଉଛି କରିବାକୁ ପୁଣି ଇଚ୍ଛା ହଉନି କରିବାକୁ। ହଉ କାଲି କାହିଁ କରିବି ଘରେ ନେଇ ଆସିକି ନହେଲେ କରିଦେବି। ଅନଲାଇନ ଏବେ ତ ସବୁ ଅନଲାଇନ ଆଭେଲେବୁଲ ହେଇଯାଉଛି।
ହଁ ଏବେ ଅନଲାଇନରେ ସବୁ ଆଭେଲେବୁଲ।
ହଁ ସେଇ ଜିନିଷ ତମେ। ସେଠୁ ଚାରିଶ୍ ଏବେ ତ ସବୁ ପାର୍ଲରରେ ରେଟ ସବୁ ବଢି ଯାଇଚି। ଆଉ ସାଢେ ଚାରିଶ ହଁ ସାଢେ ଚାରିଶ ପାଁଶହ ହଁ ହବ ସେଇ ଦିଶହ ତିନିଶହରେ ଏଠୁ ନେଇ ଆସିକି ଅନଲାଇନ୍ ରୁ ଘରେ କରିଦବ ସୁବିଧା ଓଲଟି। ମୋ ପାଖରେ ତ ସବୁ ଜିନିଷ ଅଛି ଭାବୁଚି ମୁଁ ମୁଁ ଘରେ ନେଇ ଆସିକି କରିଦେବି ବୋଲି।
ହୁଁ ଭଲ ଘରେ ଆଣିକି କରିଦବ ଭଲ କମ୍ ବଜେଟ୍ ରେ ଆରାମସେ କରଦବ ମୁଁ ବି ଭାବୁଚି କଣ କରିବି ଆଉ ତମେ ଏତେ ଶିଖିଲଣି
ହାଲୋ।
ହଁ ହ୍ୟାଲୋ।
ହଁ ମେହେନ୍ଦୀ କରିବ ନା?
ହଁ ମେହେନ୍ଦୀ କରିବି ମେହେନ୍ଦୀଟା ଆଗ।
ହଁ ଯାହା ବି ହେଲେ ରଜ ନା ଝିଅ ପିଲାଙ୍କର
ହୁଁ ତମେ ମେହେନ୍ଦୀ ଫୁଲ ଫୁଲ କରିବ ନା ନା ନର୍ମାଲ କରିବ?
ନାଇଁ ମୁଁ ଭାବୁଚି ଫୁଲ ଫୁଲ କରିବି ବୋଲି
ହୁଁ।
ଦେଖିବା କଣ ହଉଚି ଆଉ ଯେତେବେଳେ ଇଛା ହବ ଆଉ।
ଆଉ ମେହେନ୍ଦି ତମେ ନିଜେ ଶିଖିଚ ନା କିଏ ଲଗେଇ ଦିଅନ୍ତି?
ନା ମୁଁ ଶିଖିନି ଲଗେଇ ଦିଅନ୍ତି, ତମୁକୁ ତମେ ନିଜେ ଶିଖଚ ନା?
ନାଇଁ ମତେ ବି ଲଗେଇ ଦିଅନ୍ତି ମୋ ଭଉଣୀ ଜଣେ ମୁଁ ନିଜେ ଶିଖିନି। ଏବେ ଅନଲାଇନରେ ଗୋଟେ ଷ୍ଟିକର ଆସୁଛି ନା ମେହେନ୍ଦି ପାଇଁ ମୁଁ ବି ସେଟା ଗୋଟେ ମଗେଇ ଦେଇଛି। କି ଅନଲାଇନ୍ ନୁ
ଓହୋ କେମିତି କଣ ଆସୁଛି?
ନା ଷ୍ଟିକ୍ ହ ହଁ ଭଲ ଆସିଛି ଷ୍ଟିକର ଟା ଖାଲି ହାତରେ ଛାପିବ ତାପରେ ମେହେନ୍ଦୀ ଗୁଡା ତା ସହିତ ପୁରା ହାତରେ ପ୍ଲେନ୍ କରିଦବ। ତାପରେ ଶୁଖି ଗଲା ପରେ ଉଠେଇଦବ ଭଲ ଆସୁଚି ତ।
ଅଁ ହଁ କୋଉ ମେହେନ୍ଦୀ ତମେ ଲଗାଅ?
ଯୋଉ ନେହା ଫାଷ୍ଟ ସେଇଟା ଭଲ ପା ପାଚେ ବି ଭଲ ଦି ଚାରି ଦିନ ବି ରୁହେ ମତେ ସେ ସେଇଟା ଭଲ ଲାଗେ ଲଗେଇବାକୁ।
ଓହୋ।
ତମେ?
ହଁ ମୁଁ ବି ସେଇ ନେହା ଭାବୁଚି ଆଣିବି ବୋଲି। ଆଉ କଣ ସବୁ ଆଣିବ ଜିନ୍ କସ୍ମେଟିକ୍ ସବୁ କଣ ଆଣିବ ଟ୍ରେସନାରୀ?
କସ୍ମେଟିକ୍ କଣ କିଛି ତ ଆଣିବାର ଅଛି ବହୁତ ଜିନିଷ ଡ୍ରେସ ସହିତ ମ୍ୟାଚ କରିକିରି। ଦେଖିବା କଣ ଆଣିବା ଆଉ।
ଅଁ ହଁ। ଆଉ ତମେ କୋଉ ଫେସୱାସ୍ ୟୁଜ କରୁଚ, କୋଉ କ୍ରିମ ସବୁ ୟୁଜ କରୁଚ?
ତମର କୋଉ ସ୍କିନ୍ ଟାଇପ୍ କି?
ସେନ୍ସି ଡେପ୍।
ହଁ ସେଟାଫିଲ୍ କୋଉଟା ବେଶୀ ଭଲ ଲାଗେ?